ଜୟ ଶ୍ରୀ ଜଗନ୍ନାଥ ଦିଦି।
ଜୟ ଶ୍ରୀ ଜଗନ୍ନାଥ ଆଉ କଣ କରୁଥିଲେ।
ମୁଁ ଏ ଜଷ୍ଟ ଖାଇକି ଉଠିଲି ଆଉ
ଓହୋ ମୁଁ ବି ସେୟା ଖାଇକି ଜଷ୍ଟ ଏଗାରଟା ଓହୋ ଅଫିସ ଯିବ ନା
ହଁ ସେଥିପାଇଁ ଟିକେ ବେଳାବେଳି ରୋଷେଇ କରି ଖାଇପିକି ଏକା ଥରେ ପଳଉଛି ଆଉ
ଓ ନିଜେ ନିଜେ ରୋଷେଇ କରୁଚ?
ହଁ ନିଜେ ନିଜେ ରୋଷେଇ କରୁଛି।
ହ୍ୟାଲୋ
ଆଜ୍ଞା ହଁ ନିଜେ ହିଁ ରୋଷେଇ କରୁଛି। ଆଜି ବି ସେଇ ଅରୁଆ ହାତ ଡାଲମା।
ଭାତ ଡାଲମା ଆଃ ବେଷ୍ଟ ଖାଦ୍ୟ ଆଉ। ଭାତ ଡାଲମା ଆଳୁ ସିଜା ନା ନାଇଁ?
ନାନି ଭାଇ।
ଖର୍ତା ଭଜା ଓ ହୋ ଭାତ ଡାଲମା ଆମର ମାନେ ମୁଁ ଭଲ ପାାଏ ଭାତ ଡାଲମା ଆଳୁ ସିଝା ଆଉ ଖଟା ଟିକେ ହେଇଥିବ ଓଃ। ହେଲା ଆଉ ଆଉ କିଛି ଦରକାର ନାହିଁ।
ମତେ ସେଇରା ଜିନିଷ ଆଳୁ ଭର୍ତା ଟା ରେ ସଜନା ଶାଗ ବଢ଼ି ଯୋଉ ମୁଗ ଯାଇ ପଡି ପକେଇକି ଯୋଉ ଭାଜନ୍ତି ବଢିଆ ଲାଗେ।
ହଁ ସେ ସିଏ ତ ଅଲଗା ମାନେ ସିଏ ତ ତମେ ଭାତ ଡାଲି ସଜନା ଶାଗ ମୁଗ କିନ୍ତୁ ଭାତ ତ ସାଙ୍ଗରେ ଡାଲମା ସାଙ୍ଗରେ ଆଳୁ ଟା ନିହାତି ଦରକାର ଟିକେ ଚକଟା ନହେଲେ ଲ ଙ୍କା ଗୁଣ୍ଡ ଦେଇକି ତାହେଲେ ଟେଷ୍ଟ ଆସିବନି। ହେଟା ଭଲ ଲାଗେ। ଆ ସ
ଆଳୁ ଚକଟା ଚକଟି ଖାଇଦିଏ। ଯୋଉ ଦିନ ଟିକେ କଣ କରେ। ଖାଇବା ପାଇଁ କି ଏ ନହ ତ ନାହିଁ ସମୟକୁ ନେଇକି ଦେଖାଇକି କାମ ହବ ଆଉ।
ହଁ ହଁ
ଆଉ କଣ? ଘର ସବୁ କେମିତି କଣ ଅଛନ୍ତି?
ଘରେ ଆଜି ଆମର ଆମ୍ ତମେ ତ ଭେଜିଟେରିଆନ ଆମେ ନନ ଭେଜିଟେରିଆନ। ଆଁ ତ ସେଥି ପାଇଁ ଆମର ଟିକେ ଆଜି ମାଛ ଫାଛ ହେଇଛି। ବାବାଙ୍କ ମାମା କାରିଅର କାମ କରୁଛି। ଆଉ ଭେଦିରେ ତ ଆଜି ମାଛ ଟିକେ ହେଇଛି। ପଖାଳ ମାଛ ଭଜା ଶାଗ ହେଇଛି ଭେଣ୍ଡି ଆଳୁ ଭଜା। ଏଇଆ ଆଜି ଖାଇବା ଆଉ। ଏମିତି ଆଉ। ତମର ଘରେ?
ହ୍ୟାଲୋ